ସବଳେ ଫ୍ୟାନ ବନ୍ଦ କରିଦେ ହଁ। ମୁଁ ଏଇଠି ବସିଥିଲି ଆଉ କାମ ସାରିକି। ତ କଣ କରଥିଲୁ?
ଏଇ ରାଧେଇବାକୁ ଏ ଯାଇଥାନ୍ତି। ତୁ ତ କଲ କଲୁ ଆଉ କଥା ହେଇ ସାରିଲେ ପୁଣି ଯିବି ଗାଧେଇବାକୁ ଆଉ। ଏ ଆସିଲି ସ୍କୁଲ ଏଇ ଯୋଉ କଲେଜ ରୁ ତ।
ହୁଁ ଶୀଘ୍ର ସକାଳୁ ଗାଧେଇପଡୁନୁ?
ହଁ ବାସ ଶୀଘ୍ର ଗାଧୋଇ ହେଇ ପଡେ ସକାଳୁ। ଆଉ ଆଜି ଟିକେ ପୁରା ସକାଳୁ ରହି ଯାଇଥିଲା କ୍ଲାସ ଟା ନା ସାଢେ ଛଅ ରୁ ରହି ଯାଇଥିଲା ଆଉ ଠିକେ ଆଉ ଗାଧେଇ ପାରିଲିନଣିି ଆଜି ସବୁଦିନ ନହଲେ ସକାଳୁ ଯେତେବେଳେ ଆଠଟ ରାରୁ କ୍ଲାସ ଷ୍ଟାର୍ଟ ହୁଏ। ସେତେବେଳକୁ ଗାଧେଇକି ସକାଳୁ ଯାଏ। ସକାଳୁ ପୁର ଆଠଟା ଭିତରେ ସବୁ କାମ କମି ସାରି ଦେଇକି ଆଠଟ ର ଯାଏ ଆଜି ପୁରା ସାଢେ ଛଅ ର ହେଇଗଲା ଯେ ଆଉ ଯାଇାରିଲିନି ଆଉ।
ଗାଧୋଇ ପଲିନି ସେଇଥିପାଇଁ ଆଉ।
ଖରା ଦିନ ତ ଶିଧ ଗାଧେଇ ପଡିକି ଖାଇଦେଇକି ପଡେଇବୁ। ହୁଁ ହ କଲେଜ। ଆଉ ପରିକ୍ଷାଟା କେବେ ହବ?
ପରୀକ୍ଷା ଆଉ ସେଇ ସାତ ଆଠ ଦିନ ଅଛି ଆଉ।
ପଢୁଥା ମନେ ଦେଇକି ଟିକ ଗଲା ତ ଏଟା। ସେପରିକି ମିଶଲା ଆଉ ଏମିତିି କର। ଚେଷ୍ଟା କର ଏଇ ପରୀକ୍ଷା ଟା ତ।
ହଁ ସାତ ଆଠ ଦିନ ଅଛି ପଢ ପଢାପଢି କରିଛି ଆଉ।
ହୁଁ।
ତମ ଭଳି ଭଲ ଥିଲା ତମ ବଳୁ ମାନେ ଏତେ ଟେନସନ ନଥିଲା ଟେନସନ ତ ଥିଲା କି। କିୁ ଏତେ ବି ନଥିଲା ମାନେ ଏତେ କଣ କହିଲୁ? ଏ ବହୁତ ପିଲା ଏଥର ଦେଇ ଦଉଛନ୍ତି ଏକ୍ଜାମର। ଆରୁ ଲକ୍ଷ ଲକ୍ଷ ଅଠର ଲକ୍ଷ କୋଡିଏ ଲକ୍ଷ ପିଲା ଦଉଛନ୍ତି ପରୀକ୍ଷା। ଆଉ ଆଗରୁ କଣ ଏତେ ଦଉନ? ଥିଲା ତାରେ ଏ ଅଳ୍ପ ଛୁଆ ଦଉଥିଲେ। ପୁଣି ଏଣ୍ଟ୍ରାନ୍ସ ଫେଟ୍ରାନ୍ସ ବି ନଥିଲା ଖାଲି ଯାହା ମାର୍କ ରଖିଲ ସେ ଅନୁସାରେ ପଢିଲ।
ଆମ ବଳୁ କିଛି ଏଣ୍ଟ୍ରାନ୍ସ ନଥିଲା ଏତେବେଳୁ ତ ମାନେ ଚାକିରି ଥିଲା କିନ୍ତୁ ପିଲା ପାଠ ପଢିକି। ଏ ଏତେ ମାନେ ପାଠ ପଢା ଏତେ ତାଙ୍କ ନଥିଲା ବି ଏବେ ଯେମିତି ମାନେ ସବୁ। ସବୁ ପିଲାମାନେ ଜାଣିଲେଣି ପଢାର ମହତ୍ଵ ବୁଝିଲେଣି। କୋଉଠି କେମତି ରୋଜଗାର କରିବି କଣ କରିବି ଆଗରୁ ଏତେ ଗାଁ ଗହଳିରେ ବି ଏତେ ସ୍କୁଲ କଲେଜ ତଥାପି ଯାଆନ୍ତି ପିଲାମାନେ ଯେତେ ବାଟ ସବୁ ଯାଆନ୍ତି ପାଠ ପଢି। ଏଇ ହାଇ ସ୍କୁଲ ରୁ ସବୁ ପୁଣି ଆସିୁଛନ୍ତି କେତେ କେତେ ବାଟରୁ। ଆସନ୍ତି ପଢି ଭଲ ଆମ ସ୍କୁଲ ଟା ବି ଭଲ ଟିଚରମାନେ ସବୁ ଭଲ ଥିଲେ। ଭଲସେ ପାଠ ପଢାନ୍ତି। ସେ ଯୋଉୁ ବହୁତ ପିଲା ଆସନ୍ତି ପଢି।
ତମର ତମେ ବୋଧେ ତମ ଗାଁ ସ୍କୁଲରେ ପଢୁଥିଲ। ଆଉ ବାହାର କୁଆଡେ ଯାଉନି।
ଆମ ଗାଁ ସ୍କୁଲ୍ ରେ ଆମେ ପଢୁ ଆଉ ଅନ୍ୟମାନେ ସବୁ ଯିଏ ପାଖା ପାଖି ସବୁ ଆସନ୍ତି ଆଉ।
ହଁ ସେମାନେ ଆଉ ଉ ସବୁବେଳରେ ଯିବା ଆସିବା କରିପାରୁନଥିବେ। ସେଇ ଯାହାଲେ ରହୁଥିବେ ହଷ୍ଟେଲରେ ନା କଣ ଯିବା ଆସିବା କରନ୍ତି ସବୁଦିନ।
ହୁଁ। ଯିବା ଆସିବା କରନ୍ତି। ସବୁଦିନି ଯିବାଆସିବା କରନ୍ତି ପୁଅ ପିଲା ହଷ୍ଟେଲ ରେ ରହନ୍ତି। ଝିଅ ପିଲା ର ଝିଅ ପିଲା ହଷ୍ଟଲ ନଥିଲା ନା ପୁଅ ପିଲାମାନେ ରହୁନ୍ତି। ସାରମାନେ ବି ରୁହନ୍ତି ରାତି ରେ ଟିୟୁସନ କରନ୍ତି। ଆଉ ଆମର ହେଡ ସାର୍ ଜଣେ ଥିଲେ ସିଆଡୁ ବାଲେଶ୍ଵର ଆଡୁ ସେ ଭଲ ଟିଚର ଥିଲି। ସେ ଭଲ ପଢାନ୍ତି। ରେଜଲଟ ବି ଭଲ ହୁଏ ଆମ ସ୍କୁଲର। ହଁ ସବୁଠୁ ଆସିକି ତ ଏଠି ଆଡମିସନ କର ରନ୍ତି ଆମ ସ୍କୁଲ ରେ ଆଉ।
ଓହୋ। ଭଲ ହେଲା ତମ ଗାଁରେ ହେଲା ତତେ ସୁବିଧା ଯିବାକୁ ଆଉ।
ହୁଁ ଯିବାକୁ ଆମେ କଣ ସୁୁବିଧା ଆମେ ଖାଇଲୁ ଘରକୁ ଗଲୁ। ଚାଲିକି ଗଲୁ, ଆସିଲୁ। ସାଇକେଲ ବି ଏତେ ଦରକାର ନଥିଲା ଏଇଯେ ଅଳ୍ପ ବାଟ। ପାଞ୍ଚ ଦଶ ମିନିଟ ଲାଗେ ଚାଲିକି ଯିବା ପାଇଁ। ସେମାନେ ସାଇକେଲରେ ଝିଅ ପିଲାମାନେ ଝିଅ ପିଲାମାନେ ସାଇକେଲରେ ଆସନ୍ତି। ସାଇକେଲରେ ଆସନ୍ତି। ଚାଲିକି ଆସିଲା ବେଳୁ କ୍ଲାସ ଫ୍ଲାସ ହେଇଯିବ ଅଧଘନ୍ଟେ ସମୟ ଲାଗିବ। ସାଇକେଲରେ ଆସନ୍ତି। ଦି ଦି ଦି ଦି ଜଣ ଲେଖା ଆସନ୍ତି ହରିଆଉ।
ଓହୋ। ତାପରେ କଲେଜ ସବୁ କଲେଜ ପୁଣି ଆଉ ତମ ଗାଁ ରେ ଥିଲା ନା
ଆମ ଗାଁରେ ହେତେବେଳକୁ ଏବେ ଆମ ଗାଁରେ କଲେଜ ହେଲାଣି ହେବେ ଆମେ ବା ହରକୁ ଯାଉ ପଢି ଏଠୁ ଯିବୁ ଷ୍ଟାଣ୍ଡକୁ ଚାଲିକି ନହଲେ ସାଇକେଲରେ ହେଠୁ ବସ ରେ ଯିବୁ। ସେଠୁ କ୍ଲାସ କରିକି ପୁଣି ଆସିବୁ ବସରେ। ଆସିକି ଏଠି ଷ୍ଟାଣ୍ଡ ରେ ଓହ୍ଲେଇକି ପୁଣି ଘରକୁ ଆସୁ। ସେଠୁ ଆମର ପା ଖରେ ନଥିଲା କଲେଜ ଏବେ ତ ଗାଁ ରେ ହେଲାଣି ଗାଁ ପିଲାମାନୋନ ଗାଁରେ ପଢୁଛନ୍ତି କିଏ ବାହାରେ ପଢୁଛି। ଆଙ୍ଗଳେ ପଢ଼ୁଚନ୍ତି। ଆଉ ଆମ ବେଳକୁ ଥିଲା ଏମିତି
ହଁ ଯିବା ଆସିବା ଭାରି ଅସୁବିଧା ଖାଲି ବସରେ ଯିବ, ନହେଲେ କାହାର ଆଗରୁ ବି ଏତେ ମାନେ ତାର ନିଜର ଗୋଟେ ଥିବ ବୋଲି ଏଇ ଆଜିକାଲି ସବୁ ଗୋଟେ ଘରେ ତିନି ଚାରିଟା ହେଲାଣି ସ୍କୁଟି ହଉ କି ବାଇକ ହଉ। ଜଣ କା ଆ ଗୋଟେ ଗୋଟେ। ଆ ଆଗରୁ କଣ ନିଜର ବି ଏତେ ନଥିଲା। କୋଉ ଗାଁ ରେ ଗୋଟେ ଦି ତିନିଟା ଯଦି ଥିବ ଥିବ ନା?
ହଁ ଗାଁରେ ଗାଇ କାହାର ହେମିତି ଜଣେ ଅଧେ ଥିଲା। ଆଉ ସାଇକେଲରେ ସାଇକେଲରେ ହଁ ଯାଆନ୍ତି। ଏବେ ତ ଝିଅ ପିଲାମାନେନ ବି ସ୍କୁଟି ଚଲେଇକି ତାଙ୍କର ଯାଉଚନ୍ତି। କଲେଜ କଣ ଏଇ କଣ। ଆଗରୁ କଣ ଆମକୁ ନେବେ ଷ୍ଟାଣ୍ଡକୁ ଛାଡି, ନହେଲେ ସାଇକେଲରେ ଏତେ ବି ସମସ୍ତଙ୍କ ପ୍ରାୟ ବି ସମସ୍ତଙ୍କର ସାଇକେଲ ନଥିଲା। ଯାହାକୁ ଏମତି ପଢିକି ଆସୁ। କିନ୍ତୁ ଭଲ ଲାଗେ ସ୍କୁଲ ଯିବନ, କଲେଜ ଯିବନ ଭଲ ଲାଗେ ସାଙ୍ଗସାଥିରେ। ପାଠ ସାଠ ପଢେଇକି ଆସୁ।
ହଁ ସେଟା ବି ଆହୁରି ଅଲଗା ଗୋଟେ ଖୁସି ନା। ମାନେ ସବୁ ସାଙ୍ଗ ହେଇକି ଯିବ ଆସିବ ହେଇଟା ଗୋଟେ ଅଲଗା ଇଏ। କଣ ନିଜେ ନିଜ ଯାଉଛନ୍ତି ଆସୁଛନ୍ତି କଣ ନିଜ ଗାଡିରେ ଗଲୁ ହେରି ଆସିଲେ ହେରି। ସେଇଟା ପୁରା କଥାବାର୍ତ୍ତା ହେଇକି ପୁରା ଇଏରେ ଯିବ ଏକା ସାଙ୍ଗରେ। ବସ୍ ରେ ଆସିବ ଆହୁରି ଭଲ ଲାଗୁ
ସେଟା ଗୋଟେ ମଜା ଲାଗେ ହୁଁ।
କେ ସବୁ ଯାଅ ଦଶ ପନ୍ଦର ଜଣ ଯାଅ
ହଁ ସବୁ ଆମେ ଚାଲିକି ଏଠୁ ଏ ପାଖ ପାାଖ ଗାଁ ଗାଁ ଆମେ ସବୁ ସାଙ୍ଗ ହୋଇ ସବୁ ଯାଉ ଯାଉ ବସ ରେ ଯାଉ ପୁ ଆସୁ ସାଙ୍ଗଇ କ୍ଲାସ କରିକି ତୁ ଆସୁ ଷ୍ଟ ଓ୍ଇକି ପୁଣି ଚାଲିକି ଆସୁ ନହେଲେ କି ସାଇକେଲ ନେଇଥିଲେ ସାଇକେଲ ରେ ଆସିବେ। ଦିଦି ଜଣ ଏଣିିତି ଆସୁ ଭାତ ଖାଇଥିଲେ ଆଉ।
ଓହୋ ଆଉ ଖାଇବା କଣ ନେଇକି
ଖାଇବା ଆମେ ଆମେ ନେଇକି ଯାଉନା କିଛି। ସିଏ ତ ଘରୁ ଖାଇକି ଯାଉ ସେଠି-ଇ-ଇ ସେ ହୋଟେଲରୁ ଯାହା ବରା ଫରା। ଆ-ଆ-ଆ ଯଦି ଶୀଘ୍ର କ୍ଲାସ ସାରିଲା ପଳେଇ ଆସୁ ପୁଣି ଘରେ ଖାଉ ନହେଲେ ଟିକେ ଡେରି ହେଇଲେ ସେଠୁ ଉ-ଉ-ଉ-ଉ ସବୁ ବଳେ ନ ଥରେ ଥରେ ଖାଉ। ବରା ଫରା କିଣିକି ଖାଉ ସେଠି ଆଉ। ସେଠି ଆମର ଗୋଟେ ରେଷ୍ଟ ଆ ଲାଗିକି ଗୋଟେ ହୋଟେଲ ଥିଲା। ସେଇଠୁ ଆମେ ମଗେଇଲୁ ସେ ଆମକୁ ପାଣି ଦେ ଦେଇଦବ ଜଗ ରେ ବରା ପିଆଜ ଲ ଙ୍କା ଲୁଣ ଫୁଣ ଦେଇଦବ ଆମେ ସେଠି ଖାଇବୁ ସେଠ ସେତେବେଳେ ଗୋଟେ ମଜା ଲାଗେ। ସବୁ ସାଙ୍ଗ ମାନେ ବସିକି ଖାଉ ସେଠି।
ହଁ ସେଇଟା ବଢିଆ ଲାଗୁଥିବ ମିଶିକି ଖାଇଲେ, ମୁଁ ବି ଏ ଆମେ କଣ ଟିଫିନ ତ ନେଇକି ଯାଉ ସ୍କୁଲ କୁ, କିନ୍ତୁ ଯେତେବେଳୁ ସ୍କୁଲ ଛୁଟି ହେଇଯାଏ ଯୋଉ ସମର ଭାକେସନ ହବ ଏଇ ଖରା ଦିନ ଟି ଖରା ଦିନ ଛୁଟି ବେଳୁ ଯୋଉ ସେତେବେଳେ ଯୋଉ କୋଚିଂ କି ଟିଉ ହଁ ଯାଉଥିବୁ ଆମ ଗାଁରୁ ମ ଘର ପାଖରୁ ଗୋଟେ ସାଙ୍ଗଟେ ତାର ମୋର ଯାଉ କୋଚିଂ ଆସିଲା ବେଳକୁ ଏଇ ସବୁଦିନ କୋଚିଂ ରୁ ଆସିଲା ବେଳକୁ ଧରିକି ଯାଇଥିବୁ ଅଳ୍ପ ସେଇ ପାଞ୍ଚ ଦଶ ଟଙ୍କା ହ ପଛେ କରିକି ଯାଇଥିବୁ ସେତେବେଳେ ଛୋଟ ଛୋଟ ଥିଲୁ ନା ପାଞ୍ଚ ଦଶଟଙ୍କାରେ ବି ହୁଏ। ଏତି ଧରିକି ଯାଇଥିବୁ ସେଉ ହଉ ଗାଣ୍ଠିଆ ହଉ ସବୁ କିଣିକି ଖାଇକି ଆସିବୁ ମାନେ ବାଟ ରେ ଚାଲିକି ଆସୁ ନହେଲେ ସାଇକେଲ ତାରରେ ସିଏ ତ ସିଏ ମତେ ବସେଇକି ଏ ପଛପଟେ ବସେଇକି ନିଏ ରା ତେବେଳ ଆସିଲା ବେଳେ ଏମିତି କଥା ହେଇକା ଖାଇକି ଆସିବୁ ସେଉ ଫେଉ ବଢିଆ ଲାଗେ ଆଉ। ଆଉ ଯେତ୍ ଆଉ ବେଳେ ବେଳେ ମାନେ ସପ୍ତାହକୁ ଥରେ ଗୋଟେ ଥର ହଉ ଆଉ ଗୋଟେ ମାନେ ସାଙ୍ଗ ତିନି ଚାରି ଜଣ ମିଶିକି ସେବଳେ ଏମତି ବରା ଗୁଗୁନି ଆଳୁ ଚପ ଏ ଧରିକି ଆସିବୁ ସେଇ ଦଶ କୋଡିଏ ଟଙ୍କାରେ? ଧରିକି ଆସିବୁ ଆସିଲା ବେଳକୁ ବାଟରେ ଗୋଟେ ଥିଲା ଆମର ଗୋଟେ କାଜୁ ଫିଲ୍ଡି ଯେ କାଜୁ ଗଛ ବହୁତ ଥାଏ ପୁରା ବଣ ଟାଇପ ର ସେଠଏ ସେଠି ଛାଇ ହୁଏ ସେଠି ବସିକି ଖାଇବୁ ଖାଇକି ପାଣି ନେଇଥିବୁ ପିଇବୁ ଆ କରିକି ଆସିବୁ ଖେଳି ଖେଳା କି ଆସିବୁ।
ସେଠି ସେଠି ମଜା ଲାଗଛୁ।
ହଁ ପରା ସେଇ ସ୍କୁଲ ପାଖରେ ଗୋଟେ କାଜୁ ଫିଲ୍ଡି ଆମର ଅଛି ସେଇଠୁ ଆସିଲା ବେଳକୁ ସେଇଠୁ ଖାାଉ ଆଉ ଗୋଟେ ସେଇ ଏ ଆମେ ଯୋଉ ଟୁସନ ଯାଉଥିଲୁ। ତାଙ୍କ ଘର ପାଖରେ ଗୋଟେ ଗୋଟେ ମାଉସୀ ଗୋଟେ ଥିଲେ ତାଙ୍କର କମଳା ଗାଁ ଗଛରେ ହୁଏ। ସେ ସବୁବେଳେ ଆମକୁ କମଳା ଦେବେ ଇଏ କରିକି ଛୁଆ ଆସିବରେ ଆଜି କମଳା ନେଇକି ଯିବ। ଦେବେ ତାରେ ଆସିଲା ବେଳୁ ଆମେ ଘରୁ ନେଇକି ପଳେଇଥିବୁ ଲଙ୍କା ଲୁଣ ସେ କମଳା ଦେବେ ଆସିଲା ବେଳୁ ବାଟରେ ଖାଇ ଖାଇ ଯିବୁ ଆସିବୁ ବଢିଆ ଲାଗେ ଆଉ।
ହୁଁ ଆମେ ବି ସେମତି ସ୍କୁଲ ଗଲା। ସ୍କୁଲ କ୍ୟାରିୟର ଟା ଭଲ ଲାଗେ ଖଟା, କମଳା, ପି ଜୁଳି ଏମିତି ସବୁ ନେଇକି ଯାଉ ନହେଲେ ଆମେ କିଣିକି ଜଣଙ୍କ ଘର ସେଠି କିଣିକି ଖାଉ। ପଇସା ନେଇକି ଯାଉଦବେ ପଚାଶ ପଚାଶ ପଚାଶ ପଇସା ହେଲେ ଢେରେ। ପଚାଶ ପଇସା ଏମିତି ନିଅନ୍ତି ଦିଅନ୍ତି।
ହଁ ପା ଆଉ ଏବେ ଆଉ ସେ ତ ଏବେ ତ ଚାଲୁନି ଆଉ ପଚାଶ ପଇସାରେ।
ଫେରା ସେ ପଚାଶ ପଇସା ସେତେବେଳୁ ଆମଳୁ ବସ ଫେୟାର ବି ପଚାଶ ପଇସା ଥିଲା ସଙ୍କେ ପଚାଶ ପଚାଶ ପଇସା ଏମିତି ଆଉ ଆମେ ନେଇକି ଯାଉ।
ହଁ ଆଉ ଏଥ ଏବେ ସେଇ ଏବେ ପଚାଶ ଟଙ୍କା ନହେଲେ ହଉନି।
ହବନି ଯୁଆଡେ ଗଲେ ଗୋଟେ ପଚାଶ ଟଙ୍କା ନହେଲେ ହବନି ସେତେବେଳେ ପାଞ୍ଚ ଟଙ୍କା ହେଲେ ବି ଢେରେ।
ହଁ।
ତାଡାଗଲି ଦିନ କୁ ଦିନ ସବୁ ଯୋଉଁ-ଉ-ଉ-ଉ-ଉ ଜିନିଷ ରେଟ୍ ବଢୁଛି ଗାଡି ତ ତେଲ-ଅ-ଅ ଉ ଖର୍ଚ୍ଚ ସବୁ ହିସାବ କଲା ବେଳକୁ ଏକା। ସେ ତ ସେ ଟାଇମ ଟା ଯେ ଏ ଟାଇମ ଟା ଦିନକୁ ଦିନ ରେଟ୍ ସବୁ ବଢୁଛି ଆଉ ଜିନି ଷ ପତ୍ର ସେଇ ଅନୁସାରେ ହଉଛି ଆଉ।
ଖର୍ଚ୍ଚ ହିସାବରେ ଯୋଉ ସବୁ ରେଟ କୁ ନେଇକି ସେ ଅନୁସାରେ ପଇସା। ଆଉଥର କମ ଆଗରୁ ରେଟ ଥିଲା ସେ ଅନୁସାରେ-ଏ-ଏ-ଏ ଦରମା ବି ସେ ଅନୁସାରେ ମିଳୁଥିଲା ଇଏ ବି ସେ ଅନୁସାରେ ସବୁ ମିଳୁଥିଲା ଆଉ ଥର ସବୁ-ଉ-ଉ-ଉ ଏ-ଏ ଅଧିକ ଯେମିତି ରେଟ୍ ବଢୁଛି ସେମିତି ପୁଣି ଦରମା। ସେ ଅନୁସାରେ ସବୁ ଇଏ ଜିନିଷ ସବୁ ମିଳୁଛି ଆଉ।
ହୁଁ। ଦେଖିବାକୁ ଗଲେ ସମୟଟା ବି ଏକା। ସେ ରୋଜଗାର ଅନୁସାରେ ସେ ରେଟ୍ ଟା ଯେମିତି ଏ ରୋଜଗାର ଅନୁସାରେ ଏ ରେଟ୍ ଟା ସେମିତି।
ହଁ। ହଉ ଆଉ ଯାାଇ ଗାଧା ଗୁଧି କରିବି ଆଉ
ହଉ ଯ ଗାଧେଇକି ଆସିପାରି ଆସିକି ଖାଇବେ ଡେରି ବି ହେଲାଣି
ହଁ ହଉ ରଖ ଆଉ
ହଉ ହଉ ରହ
ଏଇଟା ତମର ବି ଆସୁନି ଆମର ଏଇରେ ଆସୁଥିଲା